ହେଲୋ ଆଜ୍ଞା ନମସ୍କାର ସାର୍ ନମସ୍କାର ଗୁଡ୍ ଇଭିନିଂ, ସରି ଶୁଭ ସନ୍ଧ୍ୟା,
ଶୁଭ ସନ୍ଧ୍ୟା ମ୍ୟାଡାମ୍ କେମିତି ଅଛନ୍ତି ଆପଣ?
ମୁଁ ବହୁତ୍ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବହୁତ୍ ଭଲ ଅଛି ମ୍ୟାଡ଼ାମ୍ ବହୁତ୍ ଭଲ ଅଛି। ଆଉ କେମତି ଆଜି ମନ ଭାରି ଖୁସି ଲାଗୁଛି ଆପଣଙ୍କର?
ହୁଁ ନା ନାଇଁ ମାନେ ଭୁଲରେ ଗୁଡ୍ ଇଭିନିଂ କହିଦେ ବୋଲି,
ଏହେ ଆଚ୍ଛା-ଆଚ୍ଛା-ଆଚ୍ଛା ହଁ ଆମେ ଟିକେ ଓଡ଼ିଆ ରେ ପ୍ରାଧାନ୍ୟ ଦବା ଯେହେତୁ ଆମେ ଓଡିଆ ଲୋକ, ତ ଓଡ଼ିଆ ଭାଷା ପ୍ରତି ଆମର ଯଥେଷ୍ଟ ସ୍ନେହ ଆଉ ଶ୍ରଦ୍ଧା ରହିବା ଆବଶ୍ୟକ,
ଆମର ଯୋଉ କାମ ଚାଲିଛି ସେଟା ଓଡିଆରେ ହିଁ କଥା ହେବାକୁ ପଡ଼ିବ ତ ସେଟା,
ସବୁ ଜିନିଷ ଆମେ ରଖିବାଟା ଠିକ୍ କିନ୍ତୁ ମାନେ ଯେହେତୁ ଆମେ, ଓଡ଼ିଆ ଭାଷାକୁ ଆମେ ଯେହେତୁ ଓଡ଼ିଆ ଲୋକ ଆମର ଓଡ଼ିଆ ପ୍ରତି ସେତିକି ସ୍ନେହ ଶ୍ରଦ୍ଧା ଆଉ ମମତା ରହିବା ଦର କାର୍ ଯୋଉଟା ଆମ ଭିତରେ ଅଛି, ନାଇଁ କି ମ୍ୟାଡ଼ାମର ହୁଁ ଆଜ୍ଞା-ଆଜ୍ଞା, ଆଉ-ଆଉ କଣ କୁହନ୍ତୁ ମ୍ୟାଡାମ୍ ନୂଆ କଥା ଆପଣଙ୍କ ପିଲାଦିନ କଥା କୁହନ୍ତୁ କିଛି ଶୁଣିବା? ଆଜି ଆମେ ପିଲାଦିନ ବିଷୟରେ କଥା ହବା ପିଲାଦିନର ଯୋଉ-ଯୋଉ ସ୍ ସ୍ନେହ ଭରା ମୁହୂର୍ତ୍ତ ଆଉ ସେ ଯୋଉ ଉଁ ଶାନ୍ତି ଭରା ମୁହୂର୍ତ୍ତ ଆଉ ସାଙ୍ଗସଥି, ସାଥି ମାନଙ୍କ ସହିତ ଖେଳକୁଦ ପିଲାମାନେ ଆମେ କଣ-କଣ ସବୁ ଚୁଗୁଲାମି କରନ୍ତି ସେସବୁ କଥା ଆମେ ଆଜି ଭାବ୍ ବା,
ଆଜ୍ଞା-ଆଜ୍ଞା କହନ୍ତୁ ହେଲେ କଣ ଜାଣିବାକୁ ଚାହୁଁଛନ୍ତି?
ଆପଣ କୁହନ୍ତୁ ଯାହାବି ଆପଣଙ୍କ ମାଇଣ୍ଡ ରେ ଆମକୁ ଆପଣଙ୍କର ଯଦି ଏମିତି କିଛି ରୋମାଞ୍ଚକର ଘଟଣା ଘଟିଛି ପିଲାଦିନେ, ଯୋଉଟା ଆପଣ ଯେତେବେଳେ ପିଲାଦିନ କଥା ଭାବିଲା ମାନେ ସେଇ କଥା ଆପଣଙ୍କ ସାମ୍ନାକୁ ଆସେ ତାହେଲେ ଆପଣ କୁହନ୍ତୁ,
ନା ପିଲାଦିନଙ୍କ କଥା ତ ସେମିତି କିଛି ନାହିଁ କାହିଁକି ନା ମୁଁ ଘରେ ଭୁଃଖରେ ରହିନି, ମୋ ଛୋଟବେଳଠୁ ମୁଁ ହସେଇରେ ବଢ଼ିଛି, ହୁଁ ଏ ତ ହଷ୍ଟେଲ-ହ‌ଷ୍ଟେଲ ସହିତ ସାଙ୍ଗମାନାନଙ୍କ ସହିତ ବହୁତ୍ ମଜା କର୍
ହଁ ତ ସେଇ ହଷ୍ଟେଲ ରେ ଘଟିଥିବା କିଛି ପିଲାଦିନର ଘଟଣା ସବୁ କୁହନ୍ତୁ ଶୁଣିବା?
ହଁ ହଷ୍ଟେଲ ଲାଇ ର କଥା ତ ନହିଁ ଯେତେବେଳେ ଆମ କଲେଜ ଲାଇଫ କଥା ହେଲେ ମୋର ସେତେବେଳେ ବାହାରେ ରହୁଥିଲେ ଛାଡ଼ି ଦେଇଥିଲି କାହିଁକି ନା ହଷ୍ଟେଲ ଭଲ ଖାଇବା ଦଉ ନଥିଲେ ସେ ପ୍ଲସ୍ ଟୁ ମୁଁ ରୋଷେଇ କରିକି ରହୁଥିଲି ତ ସେ ଟାଇମରେ ଏମିତି ଆମର ଗେଟ୍ ଟା ନାଇଁ କି ଯୋଉ ଗେଟ୍ ଥିଲା ସେଟା ଦଶଟାରେ ବନ୍ଦ ହେଇଯାଏ ତ ମାନେ ଏମିତି ସମୟ ଦେଲା ଯେ ମୁଁଭି ଦେଖିବାକୁ ଇଛା ହେଲା ମାନେ ଯାଇକି ଫିଲ୍ମ ହଲ ରେ ମୁଁ ବି ଦେଖିବାକୁ ଇଚ୍ଛା ହେଲା ତ ଆମେ ସେ ଗେଟ୍ଟା ଆମର ରାତି ଦଶଟାରେ ବନ୍ଦ ହେଇଯାଏ ଆମେ ସେ ଜାଗାରେ ଆମେ ଇଭିନିଂ ତୋଟା ମାନେ ସନ୍ଧ୍ୟା ସମୟରେ ମୁଁଭି ଦେଖିବାକୁ ଯାଇଛୁ ଆସୁ ଆସୁ ମମର ଦଶ ଦଶଟା ଅଧେ ହେଇଯାଇଛି ଗେଟ ବନ୍ଦ ହେଇଯାଇଛି ତ ସେ ଗେଟ୍ ଉପରେ ଡେଇଁକି ରୁମକୁୁ ଆସିଥିଲେ ସେ ଜିନିଷ ସବୁବେଳେ ମନେ ପଡୁ ସେଟା ଗୋଟେ ମାନେ
ହସ୍
ଏମତି ଆଉ କହିବାକୁ ନାହିଁ ସେଥି ସମୟ ଗୋଟେ ହଁ ଆଉ ଗୋଟେ ଏମିତି ଖରା ମାସରେ ସବଦ ହୁଁ
ଯେମିତି ଆପଣ କହିଲେ ସେମିତି ମୋର ବି ଗୋଟେ ଘଟଣା ଘଟି ଥିଲା ମୁଁ ବି କହୁଛି ମୁଁ ବି ସେମିତି ସ୍ନାତକ କଲା ସମୟରେ ଗ୍ରାଜୁଏସନକୁ ଚାଲୁଥିବା ସମୟରେ ବି ମୁଁ ହଷ୍ଟେଲରେ ରହୁଥିଲି ତ ହଷ୍ଟେଲ ରହିବା ସମୟରେ ସେତେବେଳେ ସେ ଜାଗାରେ ଗୋଟେ ବ୍ୟାସନଗର କରି ଗୋଟେ ଜାଗା ଥାଏ ସେ ସେଇ ବ୍ୟାସନଗର ଅ ଗୋଟେ ମେଳା ହୁଏ
ଆଜ୍ଞା।
ତ ସେଇ ମେଳା ଦେଖିବା ପାଇଁ ଆମେ ସେ ମେଳାଟା ରାତିରେ ଷ୍ଟାର୍ଟ ସାତଟା ବେଳୁ ଷ୍ଟାର୍ଟ ହୁଏ ସନ୍ଧ୍ୟାରୁ ତ ସେଠି ଦୋଳି ଲାଗିଥାଏ ସବୁ ବହୁତ ଦୂର ଦୂରାନ୍ତରୁ ଲୋକମାନେ ଆସନ୍ତି ତ ବ୍ୟାସ ସରୋବର କହନ୍ତି ସେ ମେଳା ଟା ତ ଆମେ ସେଇଠିକି ଯିବା ପାଇଁ ଆମର କିଛି ସାଙ୍ଗ ଯେମିତି କୁହନ୍ତି କି ସବୁ ସାଙ୍ଗ ବ୍ୟାଚମେଣ୍ଟ ରେ କିଛି ଚୁଗୁଲାମି ଥାନ୍ତି।
ଆଜ୍ଞା ଆଜ୍ଞା ସେମିତି ଆମେ ଯେମିତି ଯାଇଥିଲେ ସେମତି ଆଉ।
ହଁ କିଛି ଚୁଗୁଲାମି ଆପଣଙ୍କର ଝିଅ ଥିବେ କିଛି ଚୁଗୁଲା ଝିଅ ସେଇମାନେ ସବୁ ଏଥିରେ ଲିଡ କରିଥିବେ।
ଆଜ୍ଞା ଆଜ୍ଞା ମାନେ ହଁ ସେମତି ଆପଣ ବୁଝେଇଦଉଛନ୍ତି ହଁ ଆପଣଙ୍କ ଷ୍ଟୋରି କଣ
ହଁ ତ ସେଇ ଟାଇପର ପିଲା ଚୁଗୁଲା ପିଲା କିଛି ଥିଲେ କହିଲେ ଆରେ ଗୋଟେ କାମ ହଷ୍ଟେଲ ଗେଟ ବନ୍ଦ ହେଇଗଲା ଆମେ ସେ ପଛପଟେ ଡେଇଁକି ଆସିବା ଆମେ ଯିବା ଚାଲ ତ ମୁଁ ଟିକେ ଆମେ ଟିକେ ସାଧାରଣ ଗୋଷ୍ଠୀରେ ଆସି ଯାଉଥିଲେ ଆମେ ଟିକେ ଏଇସବୁକଥା ଭାବି ପାରୁନଥିଲେ କି ନା ଏମିତି ଯିବାନି ଧରା ପଡିବା ମାଡ ଖାଇବା ସାର୍ ମାନେ ଛିଡା କରିବେ ପ୍ରିନ୍ସିପାଲ ସାମ୍ନାକୁ ନେଇଯିବେ ତ ଆମେ ଯିବାନି ଏଇଁ ତ ଏମିତି ଟିକେ ଡରୁଥିଲେ ମୁଁ ମୋ ସାଙ୍ଗ ଆମେ ଡରୁଥିଲେ ବଟ୍ ଆଉ କିଛି କିଛି ପିଲା ଅନ୍ୟ ରୁମ ର ଦିଟା ପିଲା ଥିଲେ ସେଟିକେ ଚୁଗୁଲଖୋର ଥିଲେ ତ ସେମାନେ କହିଲେ କି ଆରେ କଣ ଗୋଟେ ଡରୁଛ
ଯାହା ହେଲେ ଦେଖାଯିବ।
ଯାହା ହବ ଦେଖାଯିବ ତ ଆମେ କଣ କଲେ ପଳେଇଗଲେ ତ ପଳେଇଗଲା ପରେ ଆମେ ଯଦି ରାତି ଦଶଟା ବାଜିଲା ତ ମୁଁ ତାଙ୍କୁ ମନେ ପକାଇଲି ମୁଁ କହିଲି ଆରେ ଚାଲ ପଳେଇବା କାହିଁକି ନା ରାତି ଦଶଟା ଏଗାରଟା ଭିତରେ ପହଞ୍ଚି ଗଲେ ଆଉ କେହି କିଛି ଦେଖିବେନି କେହି ନହେଲେ ବାରଟା ପରେ ଯଦି ଆମେ ଧରା ପଡିବା ତାହେଲେ ବହୁତ ଅସୁବିଧା ହେଇଯିବ ତ ଆଉ ଡରିଲେନି। ସେମାନେ କହିଲେ ନାଇଁ ଯାହା ହବ ହବ ଆମେ ଆଜି ଭଲ ଲାଗୁଛି ଆଜି ମେଲୋଡି ଦେଖିକି ଯିବା। ବାରଟା ଗୋଟେ ରାତିକି ଯିବା। ତ ଆମେ ଡରିଗଲେ କାହିଁକି ନାଁ ଉମ ଉମ ମୋ ସାଙ୍ଗ ଆଉ ମୁଁ ଆମେ ଦି ଜଣ ଆସିପାରିବୁନୁ କାହିଁକି ଆମକୁ ବାଟ ବି ଜଣାନ ଥିଲା। ସେପଟ ଏରିଆ ର ଯୋଉ ଲୋକାଲ ପିଲା ଥିଲେ ସେମାନେ କହିଲେ ତାଙ୍କ ସହିତ ଆମକୁ ଆସିବାକୁ ପଡିଦ ପଡିବ। ତ ଆମେ ଅପେକ୍ଷା କରି ରହିଲେ।
ହୁଁ ହଁ
ତି ବାରଟା ବାଜିଲା ଆମେ ସେଠୁ ଷ୍ଟାର୍ଟ କଲେ ଆସିବା ତ ବାଟରେ ବା ଆଜ୍ଞା।
କୁହନ୍ତୁ କୁହନ୍ତୁ
ବାଟରେ ଆସିବା ସମୟରେ ଆମେ ଯୋଉ ବିଲରେ ଆସିଲୁ ସେ ସମୟରେ ଯେମତି ଶିଆଳ କୁହନ୍ତି ନା ଶୃଗାଳ ଜାଣିଛନ୍ତି ଆପଣ ଶିଆଳ।
ହଁ ଜାଣିଛି ଜାଣିଛି।
ତ ସେମାନେ ବୁଲୁଥିଲେ ମାନେ କୋଡିଏରୁ ତିରିଶ ଟା ଆମେ ଦେଖିକି ବହୁତ ଡରିଗଲେ ଆମେ ଭାବିଲେ କି ଏ ଆଜି ଆମ କାମୁଡି ଦେବେ ପୁରା ଏଇ ଦଳଟା। ତ ଆମେ ଡରିକି ଜଙ୍ଗଲରେ ଟାଇପ ର ମୋବାଇଲ ଛୋଟ ଛୋଟ ଫୋନ ଆପଣ ଦେଖିବେ ସେତେବେଳେ ସ୍ମାର୍ଟ ଫୋନ ନଥିଲା। ମାନେ ବେଶୀ ଲୋକଙ୍କ ପାଖରେ ନଥିଲା ସେତେବେଳେ ଟିକି ଫୋନ ଥିଲା ଯୋଉ ନୋ କିଆ ବାଲା ତା ସାମ୍ନାରେ ଗୋଟେ ଛୋଟ ଟର୍ଚ୍ଚ ଟେ ଥାଏ।
ହଁ ହଁ ଥାଏ ମୁଁ ବି ୟୁଜ୍ କରିଛି କାହିଁକି ନା ସେଟା ସେ ହଁ ବୁଝୁଛି ବୁଝି ବୁଝି ଆପଣଙ୍କୁ ମାନେ କୁହନ୍ତୁ।
ହଁ ତ ସେ ଟିକି ଟିକି ଲାଗୁଥାଏ। ତ ସେ ସେଇଥିରେ ଟର୍ଚ୍ଚ ମାରିକି ଆମେ ଚାଲିଛୁ ଆମେ ହଠାତ୍ ଦେଖିଲୁ ଆମ ସାମ୍ନାରେ ତିରିଶଟା ଚାଳିଶ ଟା ଶିଆଳ ଛିଡା ହେଇଛନ୍ତି ଆମେ ବହୁତ ଡରି ଯାଇ ଆଉ ଫେରିକି ଆସୁଥୁଲୁ ସେତେବେଳେ ରେଲୱେ ଷ୍ଟେସନ ରେଲୱେ ଷ୍ଟେସନ କ୍ରସ କରିକି ଆସିବାକୁ ପଡେ ତ ରେଲୱେ ଲାଇନରେ ରାତିରେ ଟ୍ରେନ ବି ଚାଲିଥାଏ ଆମେ ଡରିକି ରାତିରେ କୋଉଠି ବାଡେଇ ହେଇଯିବ ନା କାରନା ରେଲୱେ ଷ୍ଟେସନ ମଝିରେ ଆମକୁ୍ କ୍ରସ କରିବାର ଥିଲା ଯୋଉ ଜାଗାରେ କିଛି ପ୍ଲାଟଫର୍ମ ନଥିଲା।
ଆଜ୍ଞା ଆଜ୍ଞା
ତ ଆମକୁ ଡର ବି ଲାଗୁଥିଲା କି ଯଦି କିଛି ହଠାତ୍ ଜଣେ ଯାଉ ଯାଉ ଯଦି କି ବାଡେ ହେଇଯିବ। ତେଣୁକରି ଆମେ ହାତରେ ଟର୍ଚ ବି ଥାଏ। ସେ ଟର୍ଚ ବି ଭଲସେ ଦେଖା ହାଉନଥାଏ ତ ଆମେ ଦୂର ଦୂରରୁ ଥାଇଁକି ଏ ଦେଖୁଥାଉ କି ଦି ଜଣ ପିଲା ଛିଡା ହେଇଥାନ୍ତି ଜଣେ ଏପଟକୁ ଜଣେ ସେପଟକୁ। ଆମେ ଗୋଟେ ଗୋଟେ କ୍ରସ୍ କରୁଥାଉ। ହୁଁ ତ ସେ ମୁହୂର୍ତ୍ତ ମନେ ପକେଇଲେ ବହୁତ ଡର ଲାଗେ ଆଉ ଆମେ ଆସିକି ରାତି ଦିଟାରେ ପହଞ୍ଚିଥିଲୁ।
ହଁ ହେଲେ କୋଉ ଶିକ୍ଷକ ଶିକ୍ଷୟିତ୍ରୀ ଦେଖିନଥିଲେ ଆପଣଙ୍କୁ।
କେହି ଦେଖିନାହାନ୍ତି କିନ୍ତୁ ଆମେ ସେଦିନ ସକ୍ସେସଫୁଲ ହେଇଗଲୁ କଣ ହେଲା ଗୋଟେ ପଟ ଝରକା ଭାଙ୍ଗି ଦେଇକି ପିଶି ଗଲୁ ଭି ତରକୁ
ଓହୋ ହୋ
ତ ତେଣୁକରି ସକାଳୁ ଯେ ତେବେଳେ ସୁପରଟେଣ୍ଡେଣ୍ଟ ଆସିଲେ ସିଏ ଆସିକି ଦେଖିଲେ କହିଲେ ଝରକା କେମିତି ଭାଙ୍ଗିଛି କହିଲେ ସାର୍ ସେପଟରେ ଗୋଟେ ବଡ ରାତିରେ ଶିଆଳ ଆସିଥିଲା ତ ସିଏ ଏପଟେ ଆସିକି ପଶିଗଲା ଆମେ ତାକୁ ଗୋଡେଇଲୁ ଯେତେବେଳେ ସେ ଡେଇଁକି ଏଇଟା ଭାଙ୍ଗିକି ଡେଇଁକି ପଳେଇଲା।
ବା ଆଉ
ସାରଙ୍କୁ ଆଉ ବିଶ୍ୱାସ ହେଲାନି ସାର୍ କହିଲେ ଏମିତି କେମିତି ସମ୍ଭବ ହେଲା ତମ ରୁମ୍ ଭିତରେ ଶିଆଳ କେମିତି ପଶିଲା ତ ଅ ସେମାନେ ରାଗିକି ସମସ୍ତଙ୍କୁ ମିଟିଂ ଡକେଇଲେ କହିଲେ ଏମିତି କେମିତି ହେଲା। ତାକୁ ଭାଙ୍ଗିକି ତମ ମାନେ ବାହାରକୁ ଯାଇଥିଲ ତ ପଚାରିବେ ସମସ ଙ୍କୁ ଗୋଟେ ବାବୁଲା କରି ଗୋଟେ ଲୋକ ଥାଏ ସେ ଆମର ବଡେନ ଥାଏ ହଷ୍ଟେଲ ର। ସେ ଏମତି ଜଗିକି ହଁ ତାକୁ ଡାକିଲେ ସିଏ କହିଲା ନାହିଁ ସେମିତି କେହି ନାହିଁ ଯାଇନାହାନ୍ତି ସିଏ ତ ମଦ ପିିଇକି ଶୋଇଯାଏ। ସିଏ କିଛି ଜାଣ ନିସା ଦ୍ରବ୍ୟ ଖାଇକି ସେ ଶୋଇ ପଡେ ସେ ଜାଣିପାରେନି ତ ତେଣୁ କରିରି ଆମେ ସେଇଟା ପିଲାଦିନର କଥା ମନେ ପଡେ ସେଇଟା ପିଲାଦିନ ନୁହେଁ ତ ସେତେବେଳୁ ତ ଆମେ ବଡ ହେଇଗଲେଣି। ତ ସେଇ ଜିନିଷ ମାନେ ମନେ ପଡିଲେ କଣ ହେଲେ ସେତିକି ବହୁତ ଖୁସି ଲାଗେ ଆଉ ମ ମଜା ବି ଲାଗେ ଆଉ ଲାଗେ କି ଆମେ ଭୁଲ ବି କରିଥିଲେ ଯୋଉଟା ଗୋଟେ ସି
ମ ସ୍ମୁତି ମା ହଁ ମାନେ ଗୋଟେ ସେ ସେ ସବୁ ଜିନିଷ ନା ଗୋଟେ ସ୍ମୃତି ହିସାବରେ ରହିଯାଏ ଆମ ମନ ଭିତରେ। ନା ସେଟାକୁ ଭୁଲି ହୁଏ ନା ସେଟା ମନେ ପକେଇଲେ ଯୋଉ ଖୁସି ଲାଗେ ସେ ଜିନିଷ ଗୋଟେ ଭୁଲି ହୁଏନି।
ହଁ ସେଇ ଯା ଗୋଟେ କୁହନ୍ତି କି ମନରେ ଗୋଟେ ସ୍ମୃତି ହେଇକି ରହିଯାଏ ସେଇଟା ଗୋଟେ।
ଆଜ୍ଞା ଆଜ୍ଞା ହଁ ମେମୋରି ହେଇଯାଇ
ଆଉ ଆପଣ ଏମିତି କିଛି କୁହନ୍ତୁ ଆଉ କଣ ଆଉ କଣ ଆପଣଙ୍କ ଜୀବନରେ ହେଇଥିଲା?
ଆଉ ଆଉ ଗୋଟେ ଥର ଏମିତି ଗୋଟେ ଦିନ ହେଲେ ଏମିତି ଥିଲା ଯୋଉ ଆମେ ରହୁଥିଲେ ମୁଁ ମୋ ଏବେ ଏବେ ମାନେ ଦୁଇ ତିନି ବର୍ଷ ତଳର କଥା ସେଇଟା। ଅଁ ବି ଏଡ଼ କରୁଥିଲି ସେତେଲେ ମୁଁ କଲାହାଣ୍ଡିରେ ରହୁଥିଲି ଉଁ। ହୁଁ ମାନେ ମତେ ଏମତି ଏମିତି ନାଇଁ ଯେ ଗୋଟେ ଜାଗାରେ ରହିବା ଭଲ ଏ ସବୁ ନାଇଁ। ମତେ ଯୋଉଠି ଇଚ୍ଛା ଲାଗିଲା ମୁଁ ଘରେ କହିବି ନା ମତେ ଏଠି ରହିବାକୁ ଇଛା ଲାଗୁଛି ମୁଁ ରହି ପାରିବି କେତେ ଦିନ ମାନେ ସେଠି ମୁଁ ଦୁଇ ତିନି ବର୍ଷ ରହିଛି। କଲାହାଣ୍ଡିରେ ମାନେ ଏମିତି କିଛି କାମ ଧନ୍ତା ଏମିତି ବେକାର ନାହିଁ ହଁ ସେଠି ଗୋଟେ ରହିବ ମାନେ କଣ ଗୋଟେ କରିବି ଏମତି ସେଠି ମୁଁ କମ୍ପ୍ୟୁଟର କ୍ଲାସ କରୁଥିଲି ସେ ସମୟର କଥା ଏମିତି ରହିଥିଲୁ। ମାନେ ରା ତି ସିଆଡେ ଇଷ୍ଟ ଦେବୀ ମା ମାଣିକେଶ୍ଵରୀ କୁ ପୂଜା କରାଯାଏ। ତ ଏମତି କଣ ଗୋଟେ ଚୈତ୍ର ନା କଣ ଗୋଟେ ଏମିତି ପୂଜା ହୁଏ ସେ ସାଇ ଆମ ପଟେ ବି ହୁଏ ସେପଟେ ଟିକେ ଧୂମଧାମ ରେ ହୁଏ ତ ରାତି ଦିଟା ତିନିଟା ଖରା ମାସ ସମୟ ଆ ନା ଚ
ଇତି ଦୁର୍ଗା ଚଇତି ଦୁର୍ଗା।
ହଁ କଣ ଗୋଟେ ହଁ ଏମିତି ହୋଇ ଚଇତି ଦୁର୍ଗା ଟାଏ, ତ ସେଠି ରାତିରେ ଘର ଭଗବାନଙ୍କ ଗାଁ ରେ ଗାଁ ସାରା ମାନେ ଯେତେ ସହର ସାରା ବୁଲାନ୍ତି ସେଦିନ। ଏମିତି ରା ଦୀପ ଟା ନା ତିନିଟା ସମୟରେ ମାନେ ଏମିତି ସିଚୁଏସନ ଆମର ଥିବ ନା ଆମେ ଶୋଇପାରୁଥିବେ ନା ଉଠି ପାରୁଥିବେ ସେ ଦିଟା ତିନିଟାରେରେ ଭଗ ମାନେ ମାନେ କିଛି ଖରାପ ଲାଗିନି ଭଗବାନଙ୍କୁ ନେଇକି ହେଲେ ଯୋଉ ଘଣ୍ଟ ଶବ୍ଦ ବାଜୁଥିବ ଗୋଟେ ଖରା ମାସ ରେ ଇଆଡେ ପୁଣି ବହୁତ ଗରମ ମାନେ ମୁଁ ପ୍ରାୟ ଯୋଉା ଯାଗ ଯୋଉ ଜାଗାରେ ରହିଛି ସବୁଲେ ଏମିତି ଉପର ଘର ହିଁ ମିଳଛି ତ ବହୁତ ଗରମ ସେ ସମୟରେ ତ ନା ଭଗବାନଙ୍କୁ ଆମେ ଗାଳି କରିପାରିବା ନା ଆମେ ନିଜ ଶାନ୍ତି ମନେ କରିପାରବା ହଁ ହଁ। ବାସ ପାଟିରୁୁ ଖାଲି ବାହାର ଥିବକି ନାଇଁ ଭଗବାନଙ୍କ ନାମରେ ମାନେ ଚୁପ୍ ରହିସଉ ଆ ସେଟା ଗୋଟେ ଥିଲା ମଜା ଆଉ ଗୋଟେ ଏମତି ଥିଲା ଯୋଉଥିରେ ହଁ କରେଣ୍ଟ ଯାଇଥିବ ମାନେ ଲାଇଟ ନଥିବ। ଆମେ ବସିକି ମୁଁ ମାନେ ମୁଁ ବି ମାନେ ଏମତି ନୂଆ ମୁଭି ନହିଁ ଲୋକେ ଯେମିତି ନୂଆ ଟା ଯାକ ପସନ୍ଦ କରଛନ୍ତି ଦେଖିକି ଡାଉନଲୋଡ଼ ନା ଭୂତକଲିମ ନହିଁ ଏମିତି ଆମର ଗୋଟେ ଆମର ଗୋଟେ ଇଚ୍ଛା ଯେ ସାଙ୍ଗସାଥି ମାନେ ମୋ ସାଙ୍ଗ ମାନଙ୍କ ସହିତ ପ୍ରାୟ ସମୟ ବିତେଇନି ମୋ ସହିତ ତ ଖାଲି ବଡ ଦିଦି ମାନଙ୍କ ସହିତ ମୁଁ ରହିଛି ପ୍ରାୟ ସମୟ ରହେ। ଏବେ ବି ଦିଦିମାନଙ୍କ ସହିତ ରହିଛି ତ ସେ ସମୟରେ ପୁରୁଣା ମୁଭିି ଗୋଟେ କୋଉ ଓଡିଆ ର ପୁରୁଣା ମୁଭି ଯୋଉଠି ବେଶୀ ମାନେ ଦୁଃଖ ଦୁଃଖ ଜିନିଷ ଦେବ ସେଠିକି ଅଛି ହଁ ସେମିତି ମୁଁ ବି ଦେଖ ସିଏ ଏଇଟା ଆଖିରୁ ଲୁହବାହାରଥିବ ସମସ୍ତଙ୍କ ଯୋଉ ମଜା ସେ ଗୁଡାକ।
କାନ୍ଦ ଲାଗିବ ହୁଁ। ହଉ ମ୍ୟାଡ଼ାମ୍ ଯି
ହଉ ଧନ୍ୟବାଦ ଆଜ୍ଞା ଆଜ୍ଞା ଆଜ୍ଞା ନମସ୍କାର ସାର୍।